ନମସ୍କାର ଆଉ କେମିତି ଅଛନ୍ତି?
ଆଜ୍ଞା ଭଲ ଅଛି।
ହଁ ମୁଁ ମଧ୍ୟ ବହୁତ ଭଲ ଅଛି। ଆଉ କଣ କରୁଛନ୍ତି? ହଁ ମୁଁ ମଧ୍ୟ ଏଇ ଛାତ ଉପରେ ବସିଛି। ଯେହେତୁ। ଟିକେ ଥ ପାଗଟି ମଧ୍ୟ ଭଲ ଅଛି ସେଥିପାଇଁ ମୁଁ ଛାତ ଉପରେ ବସିଛି ଆ।
ଆଜ୍ଞା ପାଗ ଟେ ତ ଭଲ ଅଛି ମାନେ ଆପଣଙ୍କ ଆଡେ ବି ବର୍ଷା ଉଠେଇଛି।
ଆଜ୍ଞା ବର୍ଷା ଉଠେଇଥିଲା କିଛି ସମୟ ସକାଳେ। ସ ସମୟରେ ଟିକେ ବର୍ଷା ହେଲା ତାପରେ ବର୍ଷା ଟି ଛାଡିକି ଏବେ ପର୍ଯ୍ୟନ୍ତ ବର୍ଷା ହେଇନି। ପାଗ ଟି କାଉଁଳିଆ ଅଛି ଯେହେତୁ ଏବେ ବର୍ଷା ଋତୁ ପଳେଇ ଆସିଲାଣି। ସେଥିପାଇଁ ପାଗ ଟି ଏହିପରି ରହିବ ଏଇନା।
ଆଜ୍ଞା ରଜରେ ବି ଏମିତି ମାନେ କାଉଁଳା କରିନଥିଲା ଫାର୍ଷ୍ଟ ରଜ କରିଥିଲା ନା।
ଆଜ୍ଞା ରଜରେ ତ। ଯୋଉଟା ରଜରେ ଯଦି ପଡିିଥାନ୍ତା ଭଲ ପାଗ କରିଥାନ୍ତା ତାହେଲେ। ବହୁତ ଜାଗା ବୁଲିବାକୁ ଯାଇ ହେଇଥାନ୍ତା କାରଣ ରଜରେ ଖରା ହେଲା ଯେହେତୁ ଜୋର। ସେଥିପାଇଁ କୌଣସି ଜାଗାକୁ ଯାଇ ହେଲାନି ଏବଂ ବୁଲି ହେଲାନି। ଆଉ ଖରା ହେଇଥିଲା ତ ଆପଣ ଜାଣିଥିବେ ଯୋଉ ମାତ୍ରାରେ ଖରା ହଉଥିଲା। ଆ ଦୋକାନ ଗୁଡିକ ମଧ୍ୟ ଖୋଲା ନଥିଲା ସେଥିପାଇଁ।
ଆଜ୍ଞା।
ସେଥିପାଇଁ ଟିକେ ଅସୁବିଧା ହଉଥିଲା କାରଣ ଜଳୀୟ ଅଂଶ ଗୁଡିକ କମି ଯାଉଥିଲା ଆଉ ପାଣି କୌଣସି ଜାଗାରେ ସ୍ଥାନ ନଥିଲା। ଖରା ହଉଥିଲା ଯେହେତୁ ଅତ୍ୟଧିକ ସେଥିପାଇଁ ଆମେ କୌଣସି ଜାଗାକୁ ବୁଲିବାକୁ ଯାଇପାରିଲୁନୁ ଅଳ୍ପ ଜାଗା ବୁଲି ଦେହ ଟି କଣ ହେଇଗଲା ସେଥିପାଇଁ ଘରକୁ ପଳେଇ ଆସିଲୁ। ଆପଣ ଯାଇଥିଲେ କୁଆଡେ?
ଆଜ୍ଞା ମୁଁ କୁଆଡେ ଯାଇନଥିଲି ମୋ ଦେହ ଅସୁସ୍ଥ ହେଇଥିଲା ତ କଣ। ଟିକେ ଜର ହେଇଯାଇଥିଲା ତିନି ଦିନ ଯାକ ଅ ସେଇଥି
ହାଲୋ। ହାଲୋ। ହାଲୋ। ହାଲୋ। ଆଜ୍ଞା ଶୁଭା ହଉଛି ତ ଆପଣ କଣ କିଛି କୁହନ୍ତୁ? ମୋ କଥା ଟି ଶୁଭା ହଉଚି ତତେ? ଆଉ ତୋ କଥା କିଛି ଶୁଭା ହଉନି ମତେ। ପଇସା ଯଦି ନ ଆସିଲା। ମୋ କଥା ଟି ଆପଣଙ୍କୁ ଶୁଭା ହଉଚି କି?
ଆ ହଉ ଠିକ ଅଛି ମୁଁ କଥା ହେଇ ଚାଲିଛି ତୁ ତୋର ହା ହା ମାରିବୁ ଆଉ କଣ?
ଠିକ ଅଛି ଆଜ୍ଞା। ଶୁଣନ୍ତୁ ଯେହେତୁ ଏବେ ବର୍ଷା ଋତୁର ଚାଲିଛି ଆମ ଗ୍ରାମରେ ମଧ୍ୟ ହୁଁ। ଅନେକ ଜେଗାରେ ଗାଡିଆ ଗୁଡିକ ଉ ଯୋଉ ଶୁଖିଲା ପଡୁଥିଲା। ସେଗୁଡିକ ପାଣିରେ ଏବେ ଭର୍ତ୍ତି ହେଲାଣି ଏବଂ
ଗାଡିଆ ଗୁଡିକ ମଧ୍ୟ ଫୁଲ ହେଲାଣି, ଶୁଖିଲା ପଡିଥିଲା ବହୁ କାଳରୁ ଏବଂ ଅ ଯାହା ଫଳରେ ଆ ପଶୁ ପକ୍ଷୀ ମାନେ କୌଣସି ଜାଗାରୁ ପାଣି ପିଇବାକୁ ପାଉନଥିଲେ। ଏବଂ ବହୁତ ଆଜ୍ଞା ଶୁଭା ହେଲା ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ, ଆ ହଁ ସେଥିପାଇଁ ଏବେ ଯେହେତୁ ପାଣି ବର୍ଷା ଦି ଦିନ ହେଇଗଲା, ଅନେକ ଜାଗାରେ ପାଣି ଭର୍ତ୍ତି ହେଇଗଲା। ଆଉ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସୁବିଧା ହେଲା ପାଣିଟି ପିଇବା ପାଇଁ ଏବଂ ଉ ଆମ ମାନଙ୍କୁ ମଧ୍ୟ ସୁବିଧା ହେଲା। ଆ ଆଉ କୁହନ୍ତୁ? ଆପଣ କୁହନ୍ତୁ କଣ କହୁଛନ୍ତି?
ହଁ ଆଜ୍ଞା ଆପଣ ଯୋଉ କହିଲେ ବର୍ଷା ପାଇଁ ସୁବିଧା ହେଲା, ଏବେ ତ ଆମ ଆଡେ ଭରପୁର ମାତ୍ରାରେ ବର୍ଷା ହଉଛି ବୃଷ୍ଟିପାତ। ଆଜ୍ଞା ବରଫ ବି ତରଳି ଆଜ୍ଞା ବରଫ ମାନେ ଖରାଦିନେ ଆମକୁ ବରଫ ଦରକାର। କାଉଥିଲା। ସେଠୁ ତ ବରଫକୁ, ବରଫ ନାଁ ଶୁଣିଲେ କିଛିଟା ଲୋକ ଅଛନ୍ତି ବରଫ ବର୍ଷା ଦିନେ ବରଫ କଣ କରିବୁ? ଥଣ୍ଡା ହବ, ଜର ହବ, ବହୁତ ମାତ୍ରାରେ ଉଦାହରଣ ଦଉଛନ୍ତି। ମୁଁ ଭାବିଥିଲି ଭାବିଲି ଖରା ଦିନରେ କାଇଁ ଏମିତି ଉଦାହରଣ ଖରାଦିନେ କହୁଥିଲେ ଓହୋ ବର ବର ହଛ ଆଉ ଜଲଦି ନେଇଯା। ଲେମ୍ବୁ ପାଣି ପକେଇ, ଲେମ୍ବୁ ପାଣି କରି ପିଇ ଦବୁ, ପିଇଦବୁ ନହେଲେ ଓ ଆର ଏସ ନେଇ ଆସିବୁ। ପକେଇ ପିଇ ଦବୁ, ଜଳିଆଂଶ ହବ ତୋ ଦିହରେ, ଯାହେଲେ ତୁ ଚାରିଟା ବେଳେ ଖେଳିବାକୁ ଯାଉଛୁ। ଖେଳିବୁ ବୁଲିବୁ ତୁ ଜଳୀୟ ଅଂଶ ମାତ୍ରା ତୋର ଅଧିକ ଶରୀର ଦରକାର ଆଉ। କହିଲେ ଜଳୀୟ ଅଂଶ କଣ ଆମ ଶରୀରରେ ଜଳୀୟ ଅଂଶ ଆମ ଶରୀରରେ ତ ଖାଲି ରକ୍ତ ଅଛି। ଜଳୀୟ ଅଂଶ ପୁଣି କଣ ଗୋଟେ। ଆଜ୍ଞା ଜଳୀୟ ଅଂଶ ବିଷୟରେ ଆପଣ କିଛି କହୁନାହାନ୍ତି?
ମୁଁ କହିଲି ଯେହେତୁ ଖରା ଦିନ ଯେହେତୁ ଋତୁ ସବୁ ଋତୁରେ ବିଭିନ୍ନ ପ୍ରକାର ଫସଲ ଭଲ ଥାଏ, ସେପରି ସମସ୍ତ ଋତୁରେ ଯେହେତୁ ଶୀତ ଋତୁରେ ଆମକୁ, ଆମକୁ ଗରମ ଦରକାର ଆମ ଶରୀରକୁ। ବର୍ଷା ଋତୁରେ ମଧ୍ୟ ଅ ସମାନ ତାପମାତ୍ରା ଦରକାର, ଗରମ ଦରକାର, କେତେବେଳେ କେତେବେଳେ। ଥଣ୍ଡା ଦରକାର ଏବଂ ଖରା ଦିନେ ଆମକୁ ଥଣ୍ଡା ଦରକାର। ଆଜି ଯାଇଥିଲି ମୁଁ କିଛି ଦିନ କିଛି ସମୟ ପୂର୍ବରୁ ଯାଇଥିଲି। ବଜାରକୁ ଖରା ସମୟରେ ଅନେକ ଜାଗାରେ ଲସି ଗୁଡିକ ଦୋକାନ ଗୁଡିକ ଖୋଲା ରହୁଥିଲା, ଅନେକ ଲସି ଦୋକାନ ଥିଲା କିନ୍ତୁ ଆଜି ମୁଁ ଯାଇଥିଲି ବଜାରକୁ ଭାବିଲି ଟିକେ ଲସି କିନ୍ତୁ କୌଣସି ଜେଗାରେ ଖୋଲା ନଥିଲା।
ପାଣି
ଋତୁ ଆ ଲା ସେଥିପାଇଁ ଲସି ଦୋକାନ ଗୁଡିକ ମଧ୍ୟ ବନ୍ଦ ହେଲା କାରଣ ଯେହେତୁ ଏ ଏଇ ଋତୁରେ ଦୋକାନ ଗୁଡିକ ଲୋକ ଲସି ପିଅନ୍ତିନି, କାରଣ ଖରା ହଉଥିବା ହେତୁ ଲୋକ ମାନେ ଆ କିଛି ଲସି ପିଅନ୍ତି, ଥଣ୍ଡା ଲସି ପିଅନ୍ତି ସେଥିପାଇଁ। ହ ଏଇ ମାସରେ ଥଣ୍ଡା ଥଣ୍ଡା ଏବଂ ଥଣ୍ଡା ଜିନିଷ ଦ୍ରବ୍ୟ ଗୁଡିକର ଅ ବିକ୍ରୟ କମ ହବ ଏଇ ମାସରେ କାରଣ ଏବେ ବର୍ଷା ଋତୁ ଆସିଗଲା। ସେଥିପାଇଁ ଆ ଋତୁ ଋ ଋତୁ ଅନୁଯାୟୀ କଥା ଋତୁରା ସମସ୍ତ ଋତୁରେ ସମାନ ନୁହନ୍ତି ଯେ ଆପଣ କହିଲେ କି ଅ ଖରା ଋତୁରେ ବରଫ ଲୋକ ଶୁଣିଲେ ଆନନ୍ଦିତ ହଉ। ଥିଲେ ଏବଂ ଆ ମ ବର୍ଷା ଋତୁରେ ଏବେ ଶୁଣିଲେ ଆଶ୍ଚର୍ଯ୍ୟ ହଉଛନ୍ତି ସେଥିପାଇଁ ସେଇ ଋତୁ ଅନୁଯାୟୀ କ ଥା ଯେହେତୁ ଆପଣ ଯଦି ଖରାଦିନେ ଗୋଟେ ବ୍ୟକ୍ତି କହିବେ କି ଆପଣ କ-କମଳ ଘଡେଇକି ଶୁଅନ୍ତୁ ତାହେଲେ ସିଏ ଆଶ୍ଚର୍ଯ୍ୟ ଏବଂ ଭାବିବେ ଆପଣ ଗୋଟେ ପାଗଳ ଏବଂ ଯଦି ଶୀତ ଦିନେ ଆପଣ କହିବେ ତାକୁ ଆପଣ ଯାଇକି ଶୁ-ଶୁଅନ୍ତୁ ଉଁ ଛାତ ଉପରେ ତାହେଲେ ସିଏ ମଧ୍ୟ ସେ ମଧ୍ୟ ଅଛି ଆଶ୍ଚର୍ଯ୍ୟ ହେବ ସେଥିପାଇଁ ଋତୁ ମଧ୍ୟ ଋତୁର ସମସ୍ତ ଋତୁରେ ଅଲଗା ଅଲଗା ନିୟମ ଏବଂ ଅଲଗା ଅଲଗା ଗୋଟେ ଲାଉଳି।
ହଁ
କୁହନ୍ତୁ ଆପଣ ଟିକେ ପଳାନ୍ତୁ କୋଉ ଯେ ଅନ୍ୟ ଜାଗାକୁ ଆପଣଙ୍କ ଶବ୍ଦଟେ ଶୁଭା ହଉଛି।
ଆଜ୍ଞା ଏଇ ଗୁଣ୍ଡୁଚି ମୂଷା ହଇରାଣ କରୁଛି ଆଉ କାମୁଡି ପକଉଛି।
ନାଇଁ ଆ ଟିକେ ଉଚ୍ଛା ଶବ୍ଦ ଶୁଭା ହଉଛି କୋଉଠି ମାଇକ୍ ଫାଇକର।
ଓହୋ ଆଜ୍ଞା ଆଜ୍ଞା ଆମ ଗାଁରେ ଆଜି ଶନି ବେଳା ବା ଆପଣ ଆସୁନାହାନ୍ତି ଭୋଜି ଖାଇ। ବଢ଼ିଆ ବଢ଼ିଆ ମାନେ ଠାକୁରଙ୍କ ପ୍ରସାଦ ପାଇବେ ଆଜ୍ଞା ପ୍ର ଟିକେ ମଜାମସ୍ତି କରିବା ଟିକେ ମାଗଣା ଭୋଜି ଖାଇବ ତମେ। ଆ ତମେ ତ ଖାଇନ ଥିଅ ଆଜ୍ଞା ଜାଣିପାରୁଚି ତମ ମୁହଁରୁ ଆଜ୍ଞା ଆପଣ ତ ହୁଁ ମାନେ ଯେ ଯେମତି କିି ଆପଣ ଗୋଟେ ସରକାରୀ ଭୋଜି ଖାଇବାକୁ ଯାଅ ଯେମିତି କିି ଖାର୍ମରେ ପଇସା ପୁରେଇକି ନେଇକି ଯାଅ। ମୁଁ ଜାଣି ପାରୁଛି ଦେଖି ଯିବି ଆପଣଙ୍କୁ। ଆପଣ କାଇଁ ଆସିବ ଗରିବାର ଭୋଝିକି?
ନାଇଁ ମୋର ମଧ୍ୟ ନିମନ୍ତ୍ରଣ ଆସିଥିଲା ଯିବା ପାଇଁ ଯେହେତୁ
ଆମ ଗାଁକୁ
ଆଜ୍ଞା ଆପଣ ଗାଁ ତ ଆପଣ ଗ୍ରାମକୁ ପ୍ରବେଶ କରିବା ରାସ୍ତା ନାହିଁ ପ ଥିଲାବେଳୁ ଆପଣଙ୍କର ଆ ଗୋଟେ ଥର ଯାଇଥିଲି ଆପଣଙ୍କର ସେଇ ଯୋଉ ରାସ୍ତା ଗୁଡିକ ସେଥିରେ ପାଣି ଗଡା ଯୋଉ ଭର୍ତ୍ତି ହେଇ ରହିଛି କାଦୁଅ ପାଣି ଗୁଡିକ। ସେଥିରେ ମୁଁ ଗାଡିଟେ ନେଇଗଲି ଗାଡି ପୁରା ମୋର ବସ୍ତ୍ର ଗୁଡ଼ିକ ପୁରା ଓଦା ହେଇଗଲା କାଦୁଅ ହେଇଗଲା। ଯାହା ଫଳରେ କି? ଆପଣଙ୍କ ଗ୍ରାମରେ ଯାଇ ଆପଣଙ୍କ ଗ୍ରାମ ଲୋକ ହସିଲେ ଆଉ ମୁଁ ତାଙ୍କୁ କହିଲି କି ଆପଣ ଗ୍ରାମ ଆପଣ ରୋଡ ଗୁଡ଼ି ରାସ୍ତା ଗୁଡ଼ିକ ସଜାଡୁ ନାହାନ୍ତି ଆଉ ଏପରି ଅବସ୍ଥା ଅଛି ଆପଣ ନିଜେ ଗ୍ଲ ପୂଜା ମନେ କରିବା କଥା ଏବଂ ହସୁଛନ୍ତି ସେଥିପାଇଁ ମୁଁ ଆପଣଙ୍କ ଗାଁରୁ କୌଣସି ଭୋଜିଭାତ ଥିଲେ ମୁଁ ଯାଏନା। ଏବଂ ସମସ୍ତ ଆଡେ ସମସ୍ତ ଆଡେ ତ ଯଉ ଆଡେ ଦେଖିବେ କାଦୁଆ ଆପଣଙ୍କ ଗାଁରେ। କୌଣସି ଜାଗାରେ ଶୁଖିଲା ନାହିଁ।
ଆଜ୍ଞା। ଆଜ୍ଞା ଶୁଣନ୍ତୁ କାଲି ଆଜ୍ଞା। ଆଜ୍ଞା କାଲି ଆମ ଗାଁରେ ଗୋଟେ ବେ ବାହାଘରିଆ ଗଲା ଆଜ୍ଞା ଶୁଣନ୍ତୁ ଆ ଆପଣ ଜାଣିଥିବେ ବି ଆପଣଙ୍କୁ ଆସିଥିବ ବି କାର୍ଡ଼ ଏ ଯୋଉ ଖାଲି ଆମ ଗାଁ ଫାଷ୍ଟ ମୁଣ୍ଡ ଆପଣ ଯୋଉଠୁ ଓଦା ହେଇଗଲେ ସେଇଠି ଗାଡି ମାନେ ତାଙ୍କର ପ୍ରସେସନ ହେଲା। ଗାଁ ମଝିରେ ଯେତେବେଳେ ପଶିବାକୁ ସେ ବରଯାତ୍ରୀ ମାନେ ଗଲେ ସେ ଯୋଉ ଗାଁ ମଝିଟି ଆପଣ ତ ଜାଣି କିଏ ଆମ ଗାଁ କଥା କିଏ ଏଁ ମଳମୂତ୍ର ପାଣି ଫୋପାଡ଼ିଲାଣି କିଏ ମାନେ ଗାଈ ଗୋରୁଙ୍କର ମଳମର୍ତ ଭଣୀ ଭବାନାନୀ ଇଏ ବାନ୍ ବା ବାନ୍ତିକି ବାନ୍ତି କରିକି ବସେଇଲାଣି କିଏ ହଗିକି ଭସେ ଦେଲେଣି ଆଜ୍ଞା ସେଇ ପାଣିରେ ସେ ଦେଖିଲେ ଯେମିତି ଆମ ଘର କତୁରୁ ହ ସେଇ ଅବସ୍ ସେ କହିଲେ ନା ଥାଉ ଆମେ ଆଉ ଗୋଟେ ବାଟ ଦେଇକି ଯିବୁ ମାନେ ଆମ ଠା ଠାକୁରାଣୀ ବାଟ ଦେଇକି ଯିବେ ଆଉ ଆଜ୍ଞା ସେଇ ଠାକୁରାଣୀ ବାଟ ଟରେ ଆଜ୍ଞା ଆଗରେ ଡିଜେ ଗଲା ସେ ପଛରେ ତ ଆପଣ ଦେଖିଥିବେ ବି ବିଭିନ୍ନ ପ୍ରକାର ମାନେ ଜିନିଷ ପଡି ପଡିଥିବ।
ଆଜ୍ଞା।
ଆଜ୍ଞା ଯେପରି କି ଶୁଣନ୍ତୁ ଯେପର କିି ଖଜା ଆଉ ଲହୁଣୀ। ଆଉ ଆଉ କ୍ଷୀର ସେ କଣ କଲେ କହିଲ ସେ ଯୋଉ କ୍ଷୀର ଆଉ ଲୋଉଣିକି ଗୋଡରେ ମାଡିକି ଚକୁଡି ଚାକୁ ଖୁଡି ହେଇକି ସେ ପଳେଇଲେ ଯାହା ଫଳରେ ସେଠି ଖାଇ ପାଇଲେନି ଶାନ୍ତିରେ କାହିଁକି ନା ଝିଅ ପିଲା ନା ନା ମୁଁ ଜାଣିଚି ଝିଅ ପିଲାଙ୍କର କ୍ଷୀର ଆଉ ଲଉଣୀ ଭଲ ଲାଗେ ନା ଯାହା ଫଳରେ ବାନ୍ତି କରନ୍ତି।
ଆଜ୍ଞା ଯେହେତୁ ହୁଁ ଆପଣ ଯାହା କହିଲେ ଠିକ କହିଲେ ଏବଂ ହୁଁ ଆ ସେ ଆମ ଗ୍ରାମକୁ ଯିଏ ଆସିଚନ୍ତି ଥରେ ଆସିଲେ କୌଣସି କାରଣରୁ ଓଦା ବାଇଦବେ ଏବଂ କିଛି କାଦୁଅ କିନ୍ତୁ ସେକେରେ ଯିବା ଫଳରେ ସେ ଖାଇ ପାରୁନାହାନ୍ତିିବା ଠିକ୍ ସେ ଖାଇବା ଗୁଡିକ। ଏବଂ ଆଉ ଥରେ ବି କହିବେନି କି ଏ ଗ୍ରାମକୁ ଆସିବା ପାଇଁ ଏବଂ ଯୋଉ କନ୍ୟାକୁ ସେ ନେଇଗଲେ ସେଏ ଆଉ ତାଙ୍କ ସେ ଆସିବାକୁ ଚିନ୍ତା କରିବନି ବର୍ଷା ଦିନେ ସେ ଅନ୍ୟ କୌଣସି ମାସରେ ଆସିଯାଉଚନ୍ତି। କରିବା।
ଆଜ୍ଞା।
ଠିକ ଅଛି ଆପଣ ଖୁବ୍ ଭଲ କଥା କହିଲେ ଆଉ। ଆପଣ କା ଗ୍ରାମର ମଧ୍ୟ କାମ କରିବା ଉଚିତ ଆପଣ ଯୋଉ ଗ୍ରାମ ଯୋଉ ପାଣି ସମସ୍ତ ଯେଗାରେ ତ ତ ହଉଚି ଅଧିକାଂଶ ସମୟ। ଆପଣ ବର୍ଷା କଣ ଆପଣଙ୍କ ସମସ୍ତ ଋତୁରେ ଆପଣଙ୍କ ପାଣି ଜମିକି ରହୁଛି।
ଆଜ୍ଞା ଆମେ କାମ କରିବୁନୁ ଆପଣ କିଛି କରିପାରିବେ କି କାମ ନ କଲେ ଆମେ ଆମେ କାମ କରିବୁନି ଆପଣ ପଇସା ଦେବେ କି?
ନାଇଁ ମୁଁ କହିଲି ଆପଣଙ୍କ ଗ୍ରାମର ତ ଲୋକ ଠିକ ନାହାନ୍ତି ମୁଁ ଆଉଣ କହିଲ କିଛି ହେଇପାରିବ।
ଆଜ୍ଞା ଆମେ କାମ କରିବୁନୁ ଆପଣ ପଇସା ଦେବେ ତ ଯଦି ପଇସା ଦବ କୁହ ଆମେ
ଠିକ ଅଛି ଠିକ ଅଛି ଆଜ୍ଞା ମୁଁ ରହୁଚି ଆପଣଙ୍କର ତ ଗ୍ରାମ ଲୋକ ଠିକି ନାହାନ୍ତି ମୁଁ କହିଲି ଙ୍କ
ହୁଁ ଆଜ୍ଞା ଚୁପ ହେଇଯିବି।